ହାଲୋ କଣ କରୁଛୁ?
ଏଇଠି ଭାତ ବସେଇ ଶୋଇଚୁ ଆଉ। ତ କରିଦେଇ ସେଇ ଚିକେନ ଫିକେନ କଣ ଆଣିବୁ ଆଉ।
ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ଆସିବନି ଯେମିତି।
ହଁ। ଆଉ କଣ ଖାଇଥିଲୁ ହଁ ଏମିତି ଜଳଖିଆ ଟିକେ ଖାଇକି ଆସିଥିଲି ତ ଆଉ ତୁ କଣ ଖାଇଥିଲୁ?
କଣ ଖାଉଚୁ ଜଳଖିଆ ରେ ଏଇଠି ବାହାରେ ହଉଛି ଫାଷ୍ଟ ଫୁଡ ତ
ଏଇ ଛକ ରେ
ହୁଁ ଛକରେ ହଉଛି ଏବେ ଭେଜବି ନନଭେଜ୍ ହଉଛି ନନଭେଜ
କାଲି ଯାଇଥିଲୁ ହୋଟେ ଲ ଜାଗା ଏ ବିଜୁ ନ ଭେଜ୍ ଖାଇଲା ଆମେ ନନ୍ ଭେଜ୍ ଖାଇଲୁ ଆଉ।
ବିଜୁ ଖା ବିଜୁ ଖାଉନି ନନଭେଜ୍।
ଖାଉଚି ଯେ କାଲି ମଙ୍ଗଳବାର ଥିଲା।
ହୁଁ, ହୁଁ।
କାଳିଆ ନାକୁ ସିଏ ଖାଇଲେନି ଆମେ ଅଃ
ହୁଁ ଭାଇନା ହେଲେ ଯାଇଥିଲେ।
ହୁଁ, ଅ କାଳିଆ ନା ଥିଲେ ଅଶୋକା ନା ଥିଲେ, ଅଜୁ ଭାଇ କାଲି ତାଙ୍କ ଗାଁକୁ ପଳେଇଥିଲା ନହେଲେ ଯାଇଥାନ୍ତା। କାଲି କାଲି ଗାଁକୁ ଗଲା ରାତିରେ ଆସିଲା, ନାହିଁ ଉଁ, ଉଁ, । ସିଏ ତା ସାଙ୍ଗ ଜଣ ସାଙ୍ଗରେ ଯାଇଥି
ଓହୋ ଆଉ ଗାଁକୁ ଆସିବୁନି ରଜକୁ?
ନାଇଁ ମୋ ରଜକୁ ଆଉ ଯିବିନି।
ହୁଁ ପିଲା ଗୁଡା ଖୋଜୁଥି, ପିଲା ଗୁଡା ଖୋଜୁଥିବେ ରଜ ଦୋଳି କରିବା ପାଇଁ।
କରିନେ କରି ନାହାନ୍ତି।
ଆମ ଆମ୍ବ ଗଛ ଆଡେ ତ ଆଉ କରୁନାହାନ୍ତି।
ନାଇଁ ଏବେ ଏଇଠି ଅଛି ଏଇ ଦି ତିନି ହବ ଗୋଟେ ଗଛ ନେଇ
ଅଁ, ହଁ, ଆ
ଏ କକା ଯୋଉ ଡାହି ଡାହା ହାଣିଲେ କକା ଯୋଉ ଡାହିଟା ହାଣି ଦେଲେନି କି ଆଉ କେହି କରୁନାହାନ୍ତି କି? ଆରେ ସେ ଗ
ନାହିଁ, ନାଇଁ ମୁଁ ସକାଳେ କରିଦଉଛି ସେଇଟା ଖାଇଦଉଚି, ଏବେ ତ ଚାଉମିନ ଖାଇଚୂ ଆଉ କଣ ଆଉ ବା ଯୋଡେ ଯୋଡେ ଖାଇବୁ ଭଜା ଭଜି ଘେନି ଆଉ। ଏଇ ଟାଇମ୍ ରେ ତ ଦି ଆ, ମାନେ ଅଧିକ ଉଁ, ଗରମ ଭାତ ତ ଖାଇ ହଉନି ଉପରଳା, ଯେମତିକା ଗରମ ହଉଛି ଗରମ କେମିତିକା ହଉଛି ଦେଖୁନୁ ପଖାଳ ଇଚ୍ଛା ହଉଛି ନା, ଆଉ ଏଇ ଗରମ ଭାତ, କୋଉଠି ଅଛୁ ଟିକେ ବ୍ୟାଗ୍ ଗ୍ରାଉଣ୍ଡୁ, କୋଉଠି ଅଛୁ ବ୍ୟାଗ୍ ଗ୍ରାଉଣ୍ଡ ରୁ ସାଉଣ୍ଡ ଆସୁଛି ଟିକେ ସାଇଟ୍ ହେଇଯାଉନୁ।
ହଉ ରହ।
ହୁଁ। ଆଉ ସେମାନେ କଣ କରୁଛନ୍ତି, ରୋଷେଇ କରୁଛନ୍ତି?
ଚିକେନ୍ ଆଣିବୁନ୍ ତ ଆଉ ଟିକେ ହେଲେ ଚିକେ ଚିକେନ ଆଣିବ ଚିକେନ ଆଣିକି କରିଛି ଖାଇବୁ ଆଉ। ଖାଇ ପିଇକି ତ ଶୋଇଲା ବେଳକୁ ଗ୍ୟାସ୍ ଆଣିବୁ ଆଣିବୁ ଯି ଓ କାଳେ ହେନା ରଖିଛନ୍ତି ଆମ ପାଇଁ ଗୋଟେ ବଡ ଗ୍ୟାସ୍ ଟେ ଯେ
ହୁଁ।
ଗଲେ ଗଲେ ଆଣିବୁଭାରି ସେଇଟା ତାପରେ ତା ଚୁଲା କିଣିଦବୁ
ହଁ ହଁ ମ ଏମିତି କେତେ ଦିନ ରୋ କରିବ ହଇରାଣ ଅଧିକା ଆସିବ ହେଲାକି ଗୋଟେ ରୋଷେଇ କରିକି ଖାଇଲା ବେଳେ ଯୋଉ ଖାଇ ପାରୁନଥିବ ଶାନ୍ତି ରେ ଗୋଟେ।
ହଁ କାଳିଆ ନନା କହିଲେ ନବ ହେଲେ ନିଅ ନହେଲେ ମୁଁ ଏଟା ପଚିଶହ ଟଙ୍କାରେ ବିକିଦେବି ଗ୍ୟାସ୍।
ହଁ ଏବେ କେମିତିଆ ରେଟ୍ ଦେଖୁନୁ। କଣ ତରକାରୀ କରିଛ କି ରେ?
ତରକାରୀ କରିଦଉଛି ମିକ୍ସି ତରକାରୀ ନହେଲେ ସୋୟାବିିନ ଏମିତି କାଟି ଦଉଛି ନହଲେ କେତେଳେ ଆଳୁ ମ ଭାଜି ଦଉଛୁ।
ଆସୁଛି ତରକାରୀ କରି?
ମୁଁ କରୁଛି ତ ସବୁବେଳେ ଆଉ କିଏ କରୁଛି କି?
ସେମାନେ କରୁନାହାନ୍ତି?
ରୋଷେଇ କିଏ କରିବ ଯେ।
ହୁଁ ଆଉ ସେ କହିଲା ସେଦିନ କହିଲା ମୁଁ ତ ତରକାରୀ କରିଦଉଛି ମିକ୍ସ ଘାଣ୍ଟ ତ କରିଦଉଛି ଯେ ଖାଇଦଉଛୁ ଆଉ ମୁଁ କହିଲି ବୋଧେ ସିଏ କରିଦଉଛି ଆଉ।
ଏବେ ଗୋଟେ ଦିନ କରିଥିଲା ବିଜୁ ମ
ହୁଁ ହୁଁ।
ନ ହେଲେ ଯିଏ ସଜନା ଛୁଇଁର ତ ବାର ମାସି ସେଇଟା।
ହୁଁ ମାନେ ଏଇଠି ତମେ ତମେ ଖାଉଛ ସବୁବେଳେ ସଜନା ଛୁଇଁ।
ସଜନାଛଇଁ ଆମ୍ବ ପଣସ ଯାହା ହେଲା ସବୁ।
ଅନର କିଛି କହୁନି?
ୱନର କଣ କହିବ ମ ସିଏ ଅଧିକ ଆମଠୁ ପଇସା ନଉନି କି ଇଲେକ୍ଟ୍ରି ବିଲ୍ ଚାଳିଶ ଟଙ୍କା ଲେଖା ଅଧିକ।
ଅଧିକ କଣ ପାଇଁ ନଉଛି?
କଣ ଗୋଟେ କହିକି ଗୋଟେ ନଉଛି ଆଉ। ଗଲିନି। ତାକୁ ପଚାରିଲୁ ଯେ ଏଆଡୁ ସେଆଡୁ କହିଲା ଏଇଟା ଏଇଥିପାଇଁ ହେଇଟା ହେଇ ପାଇଁ କହିଲା ଯେତେବେଳେ ଆମେ କହିଲୁ ନେ ନେ ନେଲେ ବସେ ପଣସ ଏବେ ଗୋଟେ ପାଚିଥିଲା ଯେ ଆଣିକି ଖାଇଦେଲୁ।
ହୁଁ ସେ କିଛି କହୁନି।
ନା ହଁ ପଣସ ସେମ ମ ହଁ। ନାଇଁ ସେଇ ମ ପଣସ ମ ସେ ନେଇଗଲେଣି ପାରିକି ଆଉ କେତେଟା ଅଛି ଯେ ଆମ କହୁଥିଲେ ଆଉ ପାରିଦେଲେ ନେଇଯିବା ପାଇଁ। ସେ ଆଉ କଉଦିନ ସକାଳୁ ଆସିଲେ ଗଲେ ପାରିଦବୁ ଆଉ।
ଅ ହଁ ଛୁଇଁ କଣ କରୁଚ ଆଣିକି?
ଛୁଇ ସନ୍ଧ୍ୟା ବେଳକୁ ଭାଜି ଦଉଚି ମୁଁ।
ଏ ତରକାରୀ ହରିକା କରୁନ।
ତରକାରୀ କରିନୁ ସେ କାଳିଆ ଭାଇନା ନେଲେ ତରକାରୀ କରି ଦେଉଛନ୍ତି।
ଓହୋ ଛୁଇଁ ଗୁଡା ନହେଲେ ବେଶ ବେଶର ଗ୍ରାଇଣ୍ଡିଙ୍ଗ ରଖିନ ବୋଧେ ଗ୍ରାଇଣ୍ଡର
ଗ୍ରାଇଣ୍ଡର ଗୋଟେ ଆଣିବା ପୁରା ବିଜୁ ଏବେ ନୂଆ ଟେ କାଳିଆନା କହୁଥିଲେ ଆଣିବା ପାଇଁ। ଆଣିଲେ ହେଇଟା ବିଜୁ ଆଣିବ ଆଣିଲେ ଏଇଟା ରଖିଦବୁ ଆଉ।
ଓହୋ ହୁଁ ସେଗୁଡାକ ହଉଚି ଆଣିବଭାରି ଗ୍ରାଇଣ୍ଡିଙ୍ଗ ହକା କରିକି ଟିକେ ତରକାରୀ ହେକା ଟିକେ କରିବ ଅଧିକ କଣ ଲା ଖାଲି ଭାଜିଲେବି କେତେ ଖାଇବ ଭଜା। ହାଲୋ
ନାଇଁ ମ ନାଇଁ ଆଜି ଚିକେନ କରିବୁ ବୋଲି ଭାତ ବସ ତିନିବେଳା ସକାଳେ
ଓହୋ ନହଲେ ସ ଖାଇବ ବୋଲି ରୋଷେଇ ଚା
ସକାଳେ ରୋଷେଇ କରିଦେଇଚୁ। ଆଉ ରାତିକି ରାତିକି ଭଜା ଭୁଜି କଁଟିକିଏ କରିଦଉଛି ଦିନ ଅଣ୍ଡା ଅନା ଅଣ୍ଡା
ହଁ ନାଇଁ ସେମିତି ହେଲେ ନହେଲେ ଖାଲି ଗରମ ଭାତ ରେ ଛୁଇଁ ଭଜା ଟା ଭଲ ଲାଗିବ କି?
ନାଇଁ ନହେଲେ ତକାରୀରେ ବି ଛୁଇଁ ପକେଇ ଦେେଲେ ବି ହେଇଯାଉଛି। ମିସ୍କ ତକାରୀ ରେ ହଁ ହେରା ଭଲ ଲାଗୁନି କି? ହୁଁ
ହଁ ସେଇଟା ବି
ଶୁଣି ଏଇ ବଡି ଫଡି କିଣିକି ଆଣିଲେ ବଡିୁଡି ପକେଇଦେଲେ ଭଲ ଲାଗୁଛି।
ମା ଦେଇନି ବଡ଼ି ମା ପକେଇଥିଲା ବା
ତେରା ବଡି କରିକି ଦବକ ପାଞ୍ଚ କିଲୋ ଦେଲେ ବି ପାଇବନି।
ହଁ ସେଇଟା ବାକି ଆଉ କେତେଟା ଆମେ ଘରେ ଯୋଉଡେ ପେଇ ଆମେ ଖାଲି ଟେଷ୍ଟ କିନ୍ତୁ ବଡି ଟା ପକେଇଲେ ବାସ୍ନା ଟେଷ୍ଟ ଲାଗୁଛି। ମିକ୍ସ ତରକାରୀ ରେ ଖାଲି ବଡି ଯୋଡ଼େ ପଡି ଯାଇଥିବ।
ଭଲ ଲାଗୁଛି ଆମେ ଏଠି ମା ଦେଇଥିଲା ଟା ଏବେ ଅଢେଇଶହ ହବ ଅ ଆଣିଥିଲି ସେଟା ପକେଇକି କରିଥିଲି ଆଉ ସରିିଗଲାଣି ତ ଆଉ କିଣ କିଆକି କେତେ ଥର କରିଥିଲି ଆଉ
ଏ ପର ଦିନ ନା କଣ ନାନୀ ଯାଇକି ଆଜି ପ ପକେଇଥିଲା ବଡି କହୁଥିଲା ବିରି ବଡି ରଜକୁ ପକେଇ ଦଉଥିଲା ଆଉ ରଜ ଏଇ ଟାଇମରେ ତ ସମସ୍ତେ ପକେଇବ ବଡି ଆଉ ହୁଁ ଏଇ ଜଣେ ହଁ ଭାଇନା କଲ କରିଥିଲେ ବର୍ଷ ହବ ଯେ ଏପଟେ କିନ୍ତୁ ପକେଇନି ଏମିତି ହେଲା ଉଠେଇଲା କିନ୍ତୁ ପକେଇଲାନି ବର୍ଷା
ଆଉ
ନାଇଁ ନାଇଁ ତିନିଟା ବେଳକୁ ଉଠେଇଥିଲା ମେଘ ପବନ ଜୋରସୋର ରେ ଆସିଥିଲା କିନ୍ତୁ ହେଲାନି ରାତିକୁ ବୋଧେ ବାରଟା ରାତିକୁୁ ହବ ଆଉ
ଗୁରୁବାର ଦିନ କାଲି ହାଟ ପନିପରିବା କିଣା କିଣି ହବ ରେଟ ସେମିତି ଅଛି ବାଇଗଣ ଚାଳିଶି ପଚାଶ କଖାରୁ ଚାଳିଶ ପ
କଖାରୁ ଚାଳିଶ କଖାରୁ ବା ରେଟ କମି ଥିଲା। ଏଡେ କୋଡ଼ିଏ ଟଙ୍କା କିଲୋ ବଧେ
ଗାଁ ପଟେ ତ ସବୁ ଶସ୍ତା। ପୋଟୋଳ ଏମିତି ଅଛି ପଚାଶେ ଷାଠିଏ କଲରା ଦେଖୁଛୁ ଶହେ ଟଙ୍କା
ପୋଟୋଳ ଏପଟେ ତିରିଶି
ହଁ ପରା ସବୁ ରେଟ ଅଛି ଏଆଡେ ପୋଟଳ ଚାଳିଶ ପଚାଶ।
ପନିପରିବା କେତେ ଦିନି କି ଥରେ ଆଣୁଛ।
ଏଇଠି ତ ସୋମବାର ଥରେ ହଉଛି ଗୁରୁବାର ଦିଟା ପାଳିତ ହଉଛି ହାଟ ହଉଛି ଆଉ
ମିକ୍ସ ତ ତରକାରୀ କଲେ ତ ଜଲଦି ସରି ଯାଉଥିବ।
ସେ ତରକାରୀ କଲେ ପାଖରୁ କିଣା କିିଣି କରିଦଉଚୁ।
ଓହୋ ହଁ ଖାଇବା ପୁଣି ନେଇକି ଯାଉଥିବ
ହଁ ଖାଉଛୁ ସକାଳେ ଖାଇକି ନେଇକି ଯାଉଛୁ କାମକୁ।
ଉପର ବେଳା କଣ ଟିଫିନ୍ କରୁଛ।
ସେଠୁ ସାଢେ ଗୋଟେ ବେଳକୁ ଖାଉଛୁ ସାଢେ ଗୋଟେ ବେଳକୁ ଖାଇକି ତିନିଟା ଆଙ୍କେ ବସୁଛୁ ତାପରେ ତିନିଟା ବେଳୁ କାମ କରୁଚୁ। ସେଠୁ ପାଞ୍ଚଟା ଛଅ ଟା ଯାକେ ଆଉ।
ଓ ହୋ ଆସିଲେ କଣ ଖାଉଛ ଟିଫିନ୍ ହେରୀକା?
ଆସିଲେ ଏଠି ବରା ଚପ ଖାଉଛୁ ନହେଲେ ଗୁପଚୁପ ହେରିକା ଖାଇଦଉଛୁ।
ଗୁପଚୁପ ଖାଇବନି ବରା ଚପ୍ ଖାଇଦବ ପଛେ ଗୁପଚୁପ ଖାଇବନି ହେରା ବେଶୀ ପେଟଟା ଖରାପ ହବ।
ସେଇଟା ବରା ଚପ ଖାଇବା ଅପେକ୍ଷା ନହେଲେ ଯାଇକି ଏଇ ମଟର ଫଟର ଦ
ହଁ ଏଉଡା ସେଗୁଡା ଖାଇଦବ ପଛେ ସବୁବେଳେ ବରା ଚପ ଖାଇଲେ ପେଟ ଗ୍ୟାସ ହବ ପୁଣି।
ଭାଇନା ରଜକୁ ଯିବେନି।
ହଁ ଆସିବେ ନାଚ ହବ ନା ଆସିବେ ରଜ କୁ ଏଠି ନାଚ ହଉନି କି ସବୁ ହଁ ଡ୍ରାମା କରୁଛନ୍ତି ଗାଁ ଲୋକ
ନାଇଁମ ରଜକୁ ଯିବୁନି କୁଆଡେ ଦେଖିବା ଏଇଠି ଇଆଡେ ଖଣ୍ଡଗିରି ଆଡେ ତ ଏଠି ରଜ ଦୋଳି ଫୋଳି ପଡିକି ଏଇ ଯଉ
ହଁ ସେଇଆଡେ ତ ଅଧିକି ଗାଁ ଠୁ ସେପଟେ ଭଲ ସେଲିବ୍ରେସନ କରୁଛନ୍ତି। ଛନ୍ତି। ଗାଁରେ ଆଗ ରୁ ହଁ
ମୁଁ ଥରେ ଯାଇଥିଲି ଏଇଠି ଯେ ଖଣ୍ଡଗିରି ଯାଇଥିଲି ପିଠା କାକରା କାକେରା ଫାକେରା ସବୁ ମିଳୁଛି ଏଠି। ହଁ ଘରେ ତିଆରି କରିବ ନହେଲେ ଏଇଠୁ କିଣିକି ଖାଇଲେ ହେରା ଭଲ ଲାଗୁନି କି
ହୁଁ ହେଟା ଏତେ ଟେଷ୍ଟ ଆସିବନି ନାଇଁ ପତଳା ପତଳା କରିଦେଇକି କେମିତିଆ ଗୋଟେ ଟେଷ୍ଟ ନାହିଁ ସେଗୁଡାକର।
ଏରା ଦଶ ଟଙ୍କା ଲାଖେ ଫେରେ ଛୋଟ ଛୋଟ କରୁ
କାକେରା ଆମ ଗୋଟେ କେ ଆମ ଗୋଟେ କାକେରା କହିବା ଦଶ ଟଙ୍କା ନେ କୋଡିଏ ଟଙ୍କା ଟା ଦେଇଦେଲେ ବି ଖୁସିରେ ନେଇଯିବେ। ଯୋଉ ଗୋଟେ ଥର ଯିଏ ଖାଇଥିବ ସେଇ କାକରା କିଣିବନି।
ହୁଁଁ ଏଇଆ ଆଉ ଏତେ ଜଳଖିଆ ଦୋକାନ ବି ବନ୍ଦ ହେଇଗଲାଣି ମାନେ।
ହଁ ଏବେ ରେଟ କଣ ରେଟ ତ ବଢିଥିବ ରେ ଯୋଉ ଜଳଖିଆ ରେଟ ଟା।
ଟଙ୍କିଆ ଦଉଥିଲା ସେ ପାଞ୍ଚ ଟଙ୍କିଆ କରିଦେଲାଣି, ଯିଏ ପାଞ୍ଚ ଟଙ୍କା ଦଉଥିଲା ସେ ସାତ ଟଙ୍କା କରିଦେଲାଣି।
ଅ ହ। ହ ହଉ ରଖୁଛି।